ହଁ ତ ଘରେ କଣ କହୁଛନ୍ତି ଏମ ବି ଏ କରିନେ ଲୋନ ନେଇକି କହୁଛନ୍ତି।
ହଁ ନାଇଁ ଭାଇ ଆଚୁ କହୁଥିଲେ ଏ ବି କଲେ ଫାଇା ଅଛି ମାନେ ମୋର ଆଉୋ ଗୋଟେ କଜି ବର ଅ। ଛନ୍ତି ମାଉସୀଙ୍କୁ ବଡ ପୁଅ। ଜନ ଭାଇ ସି ଆକ୍ଚୁଆଲି କଣ କହିଲ ସେ ଏଇ ଦୁଇଟି ବ ମାନେ ମୋ କଲେଜରୁ ହିଁ ତାଙ୍କରଟେ ପାସ୍ ଆ ହେଇକି। ତାପରେ ସେ ବଙ୍ଗାଲୋରରେ ଯାଇକି ଚାରି ପାଞ୍ଚ ବର୍ଷ ମାନେ ତିନି ଚାରି ବର୍ଷ ପୁଣିଣ କୋର୍ସରା କରିକି। ଏଇନ ତାଙ୍କେ କଣ ଇଛା ମାନେ ଅଛନ୍ତି ଭଲ ପୋଜିସନରେ ତାକେ ହିଁ କହିଲେ। ଯଦି ବିଟେକ୍ କରୁଛୁାନେଇ କୁ। ନା ଅଛି ମାନେ ସେ ସଫିକେଟ ଭଲୁ ଅଛି। ଆଉ କୋ କଲେ ଭଲହିଁ। ତ ଯଦି ଏତେ ଏମ ଡି ଏ କହିଲୁ ତାହେଲେ ତୋର ଭେଲ୍ୟୁ ଅଛି। ମାନେ କଣ ଆଇଟି ସେକ୍ଟର ମାନେ କେତେବେଳେ କଣ ବୁଛ ଜଣା ପଡନ୍ତି କେତେବେଳେ ଏ ଆଇ ଇଏ ଡୋମିନେଟ୍ କହୁଛି କେତେବେଳେ କଣଡମିନେଟ କହୁଛି ତ ତାକୁ ଯଦି। ଏମବଏ କରନୁ ତୋ ଫ୍ୟୁଚର ସିକ୍ୟୋର ଅଛି ତ ସେଥିପାଇଁ ଘରେ ଏମବଏ। କରିବାକୁ କହୁଛନ୍ତି ମାନେ ମୋ ଭାଇ ମଧ୍ୟ କହିଲା। ତା ଭାଇ କହିଲା ଏ ବର୍ଷ ଦେ। ଏ ବର୍ଷ ଦେବି ଆଉଥ ଆର ବର୍ଷ ଦେବୁ। ଦେଖିବେ ଏବେ ଦେଲେ କେମିତି କଣ ରହୁଚି ଗୋଟେ ଥର ଦେଲେ ହିଁ ତ ଜାଣିବି ନା। ତାପରେ ଭାବୁଛି ବି ଏ ଦେଇକି ବି ଏ କରିଦବା ଟା ବେଟର ରହିବ ଟୁ୍ୱେଣ୍ଟି ଫୋର ହେଇଯିବ ବି ଟେକ ପାସ ଆଉଟ ହେଲା ଆସିକି ତାପରେ ଆଉ ଥରେ ଏମ୍ ବିଏ କରିକି ମାନେ ମାମା ବି ଲାଇକ୍ ତୁ ଷ୍ଟାବେଲ ହେଲେ ହିଁ ତା ପରେ ଯାହା ଡିସିସନ୍ ନିଆହବ। ତ ମୋର ବି ସେ ଏମ୍ ବି ଏ କରିକି ଜବ୍ କଲା ପରେ ତ ଅ ମାନେ କଣ। ବୟସ ବି କମି କମି ଯାଉଛି ନା ଆଉ ବଢିବା ଟାଇମ୍ ନାଇଁ। ସେଥିପାଇଁ ଘରେ କହୁଛନ୍ତି ଏମ୍ ବି ଏ କରିବାକୁ ମୁଁ ବି ଲାଇକ୍ ଏମ୍ ବି ଏ ହିଁ କରେ ଡିସିସନ୍ ନେଇଛି, କଲେଜ ଗଲେ ଦେଖିବା ଆଉଥରେ କଣ ଡିଫଗ କରୁଛି ଆଉ।
ହୁଁ ହୁଁ ଏମ୍ ବିି ଏ ବି ଦି ବର୍ଷ ନା?
ହୁଁ ଏମ୍ ବିି ଏ ବି ଦି ବର୍ଷ।
କେତେ କଣ ଖର୍ଚ୍ଚ ହଉଛି ଏମ୍ ବି ଏ ରେ ନା ପ୍ରାଇଭେଟ।
ହୁଁ। ନାଇ ନାଇଁ ଏମ୍ ବି ଏ କଲେ ମୁଁ ଯୋଉ ଏକଜାଇମ୍ ବି ଆଇ ଏମ୍ ବଗେରା ଅଛି ସେଠି କରିବି। ତ ସେଠି ଗଲେ ଅରାଉଣ୍ଡ ଦି ବର୍ଷକୁ ତିରିଶ ଚାଳିଶ ଲକ୍ଷ ସରଯିବ ତ ପୁରା ମତେ ସେଇଟା ଷ୍ଟଡିଲୋନ କରିବାର ଅଛି, ତ ସେ ସବୁ କୁ ମାଇଣ୍ଡ କୁ ନେଇକି। ସାଇଡୁ ରୁ ଏବେ କିଛି ଯଦି ଇନ୍ କମ୍ କରୁଥିବି ତ ସେଇ ଟାଇମ୍ ରେ ଆଟ୍ ଲିଷ୍ଟ। ଭାଇ ମ୍ୟାରେଜ କଲା ପରେ ଭାଇ ଉପରେ ଡିପେଣ୍ଡ କରିହବ।
ହୁଁ ହୁଁ।
ହୁଁ ତ ମାମା। ଘରେ ହିଁ ଇଣ୍ଡିପେନ୍ ମାମା, ମାମା ଯୋବ କରୁଛନ୍ତି କିଛି ନାହିଁ ମାମା ଯେତିକି ମତେ ମନ୍ଥଲି ପେନସେସ୍ ଦେଇ ପାରିବ ମାମା। ଫିର ବି ଆଉ ସବୁ ଅଛି ନା, ତ ସେ ସବୁ ଜିନିଷ ଦେଖିବୁ।
ନହେଲେ ଗୋଟେ କାମ କର ତମେ ବିଟେକ୍ ସାରିଲା ପରେ। ଆଇ ଟି ସେରେମ୍ ସେଥିରେ ଗୋଟେ କରି ପକ କାମ କିଛି ଯେମିତିକି। ସେ ମୋ ସାଙ୍ଗ ପଢୁଛି ବାଙ୍ଗାଲୋର ରେ। ଏମତି ଟାଇପ୍ ର କିଛି ଗୋଟେ କରି ପକାଅ, ଆଉ ଏମତି ଡିଷ୍ଟାନ୍ସ ରେ ଏମ୍ ବି ଏ କରିବ।
ନାଇଁ ଡିଷ୍ଟାନ୍ସ ଏମ୍ ବି ଏ ନାହିଁ ବା ପୁରା ଟୁ ଇୟର୍ ଅ ସେଠି ରହି ଏମ୍ ବି ଏ କରିବାର୍ ଅଛି ତମେ ସାଇଟ୍ ରେ ହଁ କ୍ଲାସ୍ ତମେ ସାଇଟ୍ ରେ ପାର୍ଟ ଟାଇମ୍ ଜବ୍ କର କିଛି ନାଇଁ। ମାନେ ଅନଲାଇନ ଯେମତି ଫିଲାନକ୍ସ୍ ମଗେରା କରିପାରିବ, ଆଉ ଏଇଟା ମାନେ ଡିଷ୍ଟାନ୍ସ ବେସ୍। ନାଇ ଯେମତି ଅନଲାଇନ ଡିଷ୍ଟାନ୍ସ ବେସିକ୍ ରେ ସେଇଟା ଏମତି ନୁହଁ, ଏଇଟା ଡା ଯୋଉ ଯେମତି। ଆଇ ଟି ନାଇ ଟି ର ଅଛି ସେମାନଙ୍କ ଯେମିତି ନାଁ ଅଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜେମେଣ୍ଟ ଆଇ ଏମ୍ ସି ଜି ୟିଅର୍ ସେମତି ନାଁ ଅଛି। ଫ ସେଠୁ କରିଲେ ବିଟେକ୍। ମାନେ ମଷ୍ଟ ଲି ଏବେ କଣ ମୋର ଗୋଟେ ଥିଲେ ମାନେ ଯୋଉ କ୍ରସ୍ ରିଲେସନ୍ ସିପ୍ ଗୋଟେ ଜିଜୁ ହେବେ। ସେ ସେଣ୍ଟ୍ରାଲ ଗମେଣ୍ଟ ରେ ଜବ୍ କରୁଥିଲେ ସିଏ ତାକୁ ରିଜାଇନ୍ କରିକି। ଆଇ ଆମ୍ ଅହମଦାବାଦରେ ସେ କରିଲେ ଏବେ ତାଙ୍କ ପ୍ୟାକେଜ୍ ଆଇ ଗେସ୍ ଥାଟ୍ ଟି ଏଲ୍ ପିଏ ନା କଣ ତାଙ୍କୁ ମିଳିଲା। ତ କାଇଣ୍ଡ ଅପ୍ ସିମିତି ତାର ମାନେ ଭେଲୁ ଅଛି ଆଇ ଆମ୍ ଉମ୍ ଏଜାଆଇମ୍ ବିରେ ଇଏ କଲେ ତ ସେଥିପାଇଁ ଘରେ କହୁଛନ୍ତି। ଯା ଏମ୍ ବି ଏ କରିବୁ ଯଦି ଭଲ ଇନ୍‌ଷ୍ଟିଟ୍ୟୁଟ୍ ରୁ କରିବୁ ଏଇ ଚାମ୍ କମ ପଇସା ଦେଇକି। ହଁମ୍ ଏରା ଗେରା ଏମ୍ ବି ଏ କରିବୁ ତାର କିଛି ଭେ ଏଲୁ ନାଇ କମିନା ଏରା ଗେରା ଏମ୍ ବି ଏ କଲେ ମଧ୍ୟ, ଯେତିକି ତମର ସାଲାରି ରହିବ ନର୍ମାଲ ଆଇ ଟି ଜ ଅପ୍ କଲେ ମଧ୍ୟ ତମର ସେତିକି ସାଲାରି, କିଛି ଡିଫରେନ୍ସ ସ୍ ହିଁ ନାହିଁ।
ଓ ହୋ।
ନ
ତ ସେଇୟା ହିଁ କରିପକାଅ।
ହୁଁ ମ୍।
ସେଇଆ ଠିକ୍ ହବ।
ହୁଁ
ସେଥିରେ ତ ସିକ୍ୟୁର୍ ଅଛି ନା ତମ ଜବ୍ ଟା ମିଲିିବ କହିକି।
ହୁଁ ବାକି ତା ସହିତ ମୋର ତମର କମ୍ୟୁନିକସ ସ୍କୁଲ ସବୁ ଡେଭଲପ କରିବାର ଅଛି ନା ଖାଲି ସେମିତି ନାଇ ଯେ ସେଠି ତମେ ଜଏନ କରିଦେଲେ ବି ତମକୁ ଜବ୍ ମିଳିଯିବ ଆହୁରି ବି ବହୁତ କିଛି ଜିନିଷ ଅଛି ସେ ସବୁ ଉପରେ ମତେ ଫୋକସ କରିବାକୁ ପଡିବ।
ମାନେ ତମେ ଯୋଉ ଜାଗା ମାନେ ଯୋଉ ଜିନିଷ ପାଇଁ ଯିବ ମାନେ ସେଠି ତ ହେଇଯିବ ନା ଅଟୋମେଟିକଲି ହେଇଯଏ ତମେ ଯୋଉଟା କରିବା ପାଇଁ ଯାଉଛ ତମେ ଜାନ
ଅଟୋମଟିକଲି ହେଇଯାଏ ବଟ୍ ସେତିକି ନିଜ ଭିତରେ କନଫିଡେନ୍ସ ମୁଁ କରିପାରିବି କଣ ପାଇଁ ନା ଯେମତି ନୀଟ ଆଇ ଆଇ ଟି ସ୍କ୍ ମାନେ ଜେ ଇ ମିନସ୍ ଆଜି ଆଡଭାନ୍ସ କ୍ୟର କରିବା ଯେତେ ଟପ୍ ଆଇ ଏମ୍ ପାଇଁ ଯୋଉ ରହୁଛି କ୍ୟାଟ ଆଉ ଜ୍ ଏକ୍ସାମ ଟ ହଉଛି ଆଇ ଏମ ବାଗେରା ପାଇଁ କ୍ୟାଟ ହଉଛି। ତ ସେଇଟା ମଧ୍ୟ କ୍ରାକ୍ କରିବାଟା ସେତେ ଡିଫିକଲଟ
ହଁ ହଁ ହଁ
କମେ ସେମାନେ କ୍ରାକ୍ କରିସିଲା ପରେ ଏକ୍ସାମରେ ତମର ନିଣ୍ଟୀ ନାଇନି ଆସିଲା ପରେ ପରେ ପର୍ସେଣ୍ଟାଇଲ୍ ପରଦର ତମକୁ ଆଉରେ ଇଣ୍ଟର ଭିଉ କଲ୍ସ ପାଇଁ ବହୁତ ଭଆ ଆପ୍ଲାଏ କରିବା ଇଣ୍ଲେପ୍ କରିସାରିଲା ବଲେ ଯାଇକ ଦବାକୁ ପଡିବ ତାପରେ ସେମାନେ ସିଲେକ୍ଟ କଲେ ଫର୍ଥିର ତମର ଆଡମିଶନ୍ ପ୍ରୋସେସ ଅଛି
ଓହୋ ବହୁତ କିଛି ଅଛି କବିତରେ
ହୁଁ
ହଉ ଯେମିତି ହେଇପାରୁଛି କର ଆଉ
ହୁଁ
ହଁ ହୁଁ
ସ
ଆମେ ତ ସେତ ଭିତରକୁୁ ଢୁକିିବା କୁ ନୁହଁ ଫାଇ ଫଟି ଏ ସବୁରେ ଆମେ ଯାଇନି କିଛି କରିନୁ ମାନେ ଆର୍ସ ହିଁ ଯାଇଛି ଠିକ ଚିକିଙ୍ଗ ଲାଇରେ ଯିବାର ଅଛି ପଳେଇବ।
ହୁଁ ଗଭର୍ମେଣ୍ଟ ଜବ ତ ମୁଁ କରିବାର ଅଛି ଟିଚିଁ ଲାଇନ ରେ ଯାଇକି
ହଁ
ହ ଆଜି କାଲି ତ କେତେ ରହି ତ ଖାଲି ଷ୍ଟାର୍ଟିଂ ସଲେରି ସାର୍ ମାମ ମାନଙ୍କର ସେତେବେଳେ ସାର୍ ଙ୍କୁ ପଚରୁ ଆଛାଠ ଜ ତ ମେ ସାଙ୍ଗର ଲକ୍ଷେ ହେଇଯାଉନ ତିଜିଡି ମାନଙ୍କର
ହୁଁ ହୁଁ ତାପରେ ତାରେ ଦେଖୁଛି ପୁଲିସକୁ ଯଦି ହେଇପାରିବ ସେଥିରେ କରିବା ଆଉ ଚାଲିଛି କିନ୍ତୁ ପ୍ରୋସେସ-
ହୁଁ
ଦେଖାଯାଉ କମ୍ପିଟିସନ ବି ବହୁତ ଅଛି ନା
ହଁ।
ହୁଁ, ଟିଚିଂ ଲାଇନ୍ ରେ ତ ବହୁତ କିଛି କରିବାକୁ ପଡୁଛି ନା, ଫେରେ ଏଁ, ପିଜେ ସାରଲେ ଉଁ, ତାପରେ ନେଟ୍ କ୍ଲିଅର୍ କର ଏଇସବୁ
ଏ ବଗେରା ବିଡି ବଗେରା ଥିଲା ଏବେ ତ ବହୁତ କିଛି କରିବାକୁ ପଡୁଛି
ହୁଁ, ତ ସେଥିରେ ମାନେ ବହୁତ କିଛି ଷ୍ଟୋଡି କ ପଡେ, ତାପରେ ଯାଇକି ଫେରେ ଏକ୍ଜାମ୍ ଦିଅ, ଏକ୍ଜାମ୍ ଦେଇ ସାରିଲା ପରେ ଆଉ ମାନେ କି- କେ- ରହୁଛି ଗୋଟେ ଦୁଇଟା ଫେରେ ଏକ୍ଜାମ୍। ନା ବହୁତ କିଛି ଅଛି ସେଥିରେ। ସେଥିପାଇଁ ଟିକେ ଏଇଟା ଲାଗୁଛି, କିନ୍ତୁ ଦେଖାଯାଉ କଣ ହଉଛି ଆଉ।
ଯୋଉଥିରେ ଅଛୁ ସେଇଥିରେ ରହିବ ଆଉ। ଯୋଉ ପ୍ରୋସେସ୍ ମିଳିବ ନାଇଁ କି? ସାଇନ୍ସ ଫାଇନ୍ସ ନେଇଥିଲେ, ସାଇନ୍ସ ଫାଇନ୍ସ ନେଇଥିଲେ କିଛି ହେଇଥାନ୍ତା। ବିିଟେକ୍ ଫିଟେକ୍ କରି ପାରିଥାନ୍ତି କି
କୋ-ବହୁତ ମାନେ କଣ କହିଲ ଇଏ ମିଳି ହଉଛି ଅପ୍ ପଚୁନିଟିସ୍ ତୋମେ କୋପିସ୍ କୋ ବି ଅଛି କୋଉବି ଲାଇନ୍ ଯାଇପାରିବ। ଆର୍ଟସ୍ କମର୍ସ ସେମାନଙ୍କର ସ୍କୋପ୍ ବହୁତ କମୁଛି କଣ ପାଇଁ ନା ତୋମେ ମାନେ ଏଇଦର ତୋମମାନଙ୍କୁ ଗମେଣ୍ଟ ଜବ୍ ବି ପିସିବା ବେରା ଦେଖିବ ନହେଲେ ସେ ଯୋଉ ଏସ ଏସ ସି ନା କଣ ସେ ସବୁ ନହେଲେ କମର୍ସ ଲବିଂ ଚା ଟେଡ଼େ କଣ ଗୋଟେ ଅଛି ସ୍କୋ ଏମିତି, ଆଉ ଆମର ବ୍ୟଙ୍କିଙ୍ଗ ବଗେରା ବି ତୋମେ ତ କରିପାରିବ ନା?
ହଁ, ହଁ। ବେଙ୍କିଙ୍ଗ ହେଇପାରିବ। ଏ ମାନେ ଯେମିତି ବାହାରେ ଯେତେ ଜିନିଷ ଅଛି ମାନେ ଦେ-ଏ ମାନେ ଅଛି। ଏମିତି ଗମେଣ୍ଟର ସବୁ କିଛି ହେଇପାରିବ।
ହୁଁ।
ଅଁ, ଖାଲି ଆଇ ଟି ସେକ୍ଟର୍ ମାନେ ଯେତେ ସବୁ ଅଲଗା ଅଲଗା ମାନେ ସେକ୍ଟର୍ ମାନେ ଅଛି ସେ ସବୁ ଏ ହେଇପାରିବନି।
ହୁଁ।
କିନ୍ତୁ ଏବେ ତହୋ ମାନେ ଏ ଆର୍ଟସ୍ ପିଲା ବି ଆଇ ଟି ସେକ୍ଟରୂ ରେ ଯାଇପାରିବ। ଟାଟାର ଗୋଟେ ବାହାରିଥିଲା ଭ୍ୟାକେନ୍ସି ମୁଁ ତାକୁ ରିସ୍ ମାନେ ପ-ଦେଖିଲି ୟୁଟ୍ୟୁବରେ ସବୁ କିଛି। ଦେଖିଥିଲି ତ ସେ କହୁଥିଲା କି ଗୋଟେ ଏକ୍ଜାମ୍ ଅଛି, ଏକ୍ଜାମ୍ କଣ ନା ଭୁଲି ଯାଇଛି ମୁଁ ସେଇ ଏକ୍ଜାମ୍ ଦେଲା ପରେ ତୋମକୁ ଗୋଟେ ବର୍ଷ ଏ ଏ ମାନେ ଏମିତି ରଖିବେ ମାନେ ଫ୍ରେସରରେ।
ହଲ୍ ପ୍ରିଟେସେ ରେଖିକି ଟ୍ରେନିଂ ଦେଇକି ଫର୍ଦର୍ ବୋଧେ କରିବେ ଆଉ।
ହଁ ତାପରେ ତୋମକୁ ଦେବେ କାମ ଦେବେ ସେଥିରେ।
ଆରେ କଣ ତୋମେ ବି ଚାହିଁଲେ ତୋମେ ବି କୋଡ଼ିଂ ଲାଙ୍ଗୁଏଜ୍ ଶିଖିକି ତୋମେ ବି ନର୍ମାଲି ଫିଲାନ୍ସିଂ କରିପାରିବ ନା। ତ ସେଇଟା କିଛି ନାହିଁ, ଏବେ କଣ ବହୁତ ଏଆଇ ଟୁଲ୍ସ ଆସିବ ମାନେ ଗୋଟେ ଗୋଟେ ୱେବ୍ସାଇଟ୍ ଜେନେରେଟ୍ କରିବା ପାଇଁ ତୋମକୁ ଖାଲି ଚାଟ୍ ଜିପିଟିକୁ ଦେଖି ପ୍ରମ୍ କାଢିବାର ଅଛି, ପ୍ରମ୍ କାଢ଼ିସାରିଲା ପରେ ତୋମେ ସବୁ ଏ ସାଇଲେ ଅପଲୋଡ୍ କରିବ ହେଲା, ଅପଲୋଡ଼୍ କରିସାରିଲା ପରେ ସେ ତୋମ ପାଇଁ ୱେବ୍ସାଇଟ୍ କ୍ରିଏଟ୍ କରିଦବ। ସିମ୍ପଲ୍ ବହୁତ ସିମ୍ପଲ୍। ତ ୱବସାଇଟ୍ କ୍ରିଏଟ୍ କରିସାରିଲ ପରେ ତୋମେ ତାକୁ ଲାଇଭ୍ ମଧ୍ୟ କରିପାରିବ ୱେବସାଇଟ ଖୁଲ, ୱେବସାଇଟ୍ ୱାନସ୍ ଲାଇଭ୍ ହେଇଗଲା ତୋମେ ସେଇଥିରେ ତମର ଯାହାବ ବି ଡିଟେଲ ବଗେରା ଅଛି ଯାହାର ବି କରିପାରିବା ର ଅଛି ତମେ ସେ ବହୁତ ଜିନିଷ ଆସିଲାଣି ମାନେ ମାନେ ସେଥିପାଇଁ କହୁଛ ନା ଆଜିକାଲି ଆଇ ଟି ସେକ୍ଟର ମଧ୍ୟ ଇଏ ହେଲାଣି। କ ମାନେ ଏ ଆଇ ବହୁତ ଡୋମିନେଟ କରିକି ଅଛି ସବୁ ମାନେ ଏବେ ଦେଖ ଗୋଟେ ଗୋଟେ ପିଲା ଗୋଟେ କୋ ଲେଖିବାକୁ କେତେ ଟାଇମ ଲାଗୁଥିଲା ସେଇଟା ସେଥିପାଇଁ ନର୍ମାଲି ଏ ଆଇ ନିଜେ ମଧ୍ୟ କରିପାରିବେ।
ହଁ।
ହୁଁ।
କଣ କରିବ ସେମିତି ତ ଚାଲିଛି ଆଉ।
ତମର କଲ ଆସୁଛି।
ହୁଁ ହୁଁ ସେ ଲାଣି କଲ୍ୟାଣୀ।
ହୁଁ ହୁଁ।
ଆରେ ମାନେ ମୋର ରିସେଟ ମାରିଲା ପରେ ସବୁ ସେଟିଂ ପୁରା ବିଗିଡି ଯାଇଛି ଆଉ।
ହୁଁ ହୁଁ ହୁଁ ହୁଁ ହୁଁ।
ସାଇଲେଣ୍ଟ କରିଛିି ବି ଆଉ ତାପରେ ବି ଇଏ ଏମିତି ସାଉଣ୍ଡ ଆସଛି ଆଉ।
ହୁଁ ହୁଁ ହୁଁ।
କରିବାକୁ ପଡ଼ିବ ସବୁ ହୁଁ।
ହୁଁ।
ଆଉ ବାପା କଣ କରନ୍ତି ତମର?
ବାପାଙ୍କର ଆକଚୁଆଲି ଲାଷ୍ଟ ଟୁଥାଉଯେଣ୍ଡଟୋନ୍ତିଫାଇବରେ ମାନେ ବାବଙ୍କ ଦେଥ ଏ ଗଲା।
ଓହୋ।
ହୁଁ।
କଣ କରୁଥିଲେ।
ହୁଁ ବାବା ଯେଇଁଥିଲେ।
ଓହୋ। ତ ଆଣ୍ଟି କଣ ମାନେ ହେଡ଼ମାଷ୍ଟର ଅଛନ୍ତି ନା କଣ? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହୁଁ ହ୍ୟାଲୋ। ନା ନା ହ୍ୟାଲୋ।